ଚିକୁ ବାବୁ କେମିତି ଅଛନ୍ତି?
ଭଲ ଅଛି ତ-ତମେ?
କାହା କତିକି ଲାଗିଗଲା ଇରେ ଆକାଶ ତମେ!
ନା ଆଉ ତମେ ଆଗ ଚିହ୍ନି ପାରୁଛ?
ଏ ହେ ସିଏ କଣ କିଛି ସହିତ କଥା ହେଲେନି। କେମ
ଶୁଭ ସକାଳ
ଶୁଭ ସକାଳ ଶୁଭ ସକାଳ।
ଏ ଭୁଲିଗଲଣି ବୋଧେ କଣ ଚିଖୁ
ନାଇଁ ନାଇଁ ସିଏ ଡେ଼ଲି ତାଙ୍କ ସହିତ ମୋର ଟିକେ ଦେ ଦେଖା ସାକ୍ଷାତ ତ ସେଇଥିରୁ ତାଙ୍କ ନାଁ ଟା ଟିକେ ପାଟିରୁ ବାହାରି ଯାଉଛି ଆଉ।
ନାଇଁ ଏଇଟା ମତେ ଟିକେ ଖରାପ ଲାଗିଲା।
କାଇଁ? କଣ ହେଲା କଥା କଣ ଧରୁଛନ୍ତି କହିଲେ?
କଥା ଧରିବିନି ଏ ଅଛି
ସେ ମାନେ କେମିତି ଅଛି?
ଭଲ ଅଛି ଆଉ କେମତି ରହିବ।
ଓହୋ ଆଉ ଖିଆପିଆ ମୁଁ ନା ଭଲ ଅଛି। ମୁଁ ନା ଭଜାଭଜି ଟିକେ କରୁଛି ଖାଇବି ବୋଲି।
ତମେ ଭଜାଭଜି କରୁଛ?
ହୁଁ।
ଆରେ ମୁଁ ଏଇନା କଲେଜ ସାର୍ଟ କଲେଜ ସାର୍ଟ ପେଣ୍ଟ ଧୋଉଛି ଶୁଣୁନ ମୋ କଥାଟା ଶୁଣ। ମୁଁ କଲେଜ ସାର୍ଟ ପ୍ୟାଣ୍ଟ ମୋର ଧଉଥିଲି।
ହୁଁ ହୁଁ।
ମୋ ଗୁଣ ଖରାପେ ଇନା ଶୋଇକି ଉଠିଲି ସିନା ଏଟା ମୁ ବତୁରେଇବାକୁ ନେଇଥିଲି। ମୋ ଧୁଆ ସାର୍ଟ ଟାକୁ ମୁଁ ଆଉଥରେ ଧୋଇ ଦେଇଛି।
ବଢିଆ କରିଛ।
ସେଇ ଭାଇ ପୁରା ଧଳା ପଡିଗଲାଣି କଣ ପା
ସର୍ଫ ପକେଇ ଦେଇିକି
ଆଁ?
ସର୍ଫ ରେ ପକେଇ ଦେଇଥିଲ କି?
ହଁ।
ଗଲା ଆଉ ସଇଲା ଆଉ। ଧୁଆ ସାର୍ଟଟା ଆଉ ଥରେ ମାନେ ସିଏ ଧୋବ ଫର ଫର ଦେଖାଯିବ କଲେଜ ସାର୍ଟ କି?
ହଁ ବା।
ଆହୁରି ବଢିଆ।
ସେ ଖାଲି ସର୍ଫ ନ ସର୍ଫ ସହିତ ଇଜି ବି ମିଶେଇ ଦେଇଥିଲି। ସେ ପୁରା ଚିକଣ ହେଇ
ପୁରା ପ୍ଲସ୍ ଟୁ ସେକେଣ୍ଡ ୟର ପିଲାଙ୍କ ଭଳିଆ ଦେଖାଯିବ।
ଆଉ କଣ କରିବା ମୋ ମୁଣ୍ଡ ରେ ଆଉ କିଛି ରହୁନି କଣ କଣ କର ମୋ ପାଇଁ।
ତମ ମୁଣ୍ଡ ମୁଁ ଜାଣିଛି
ତମେ ଜାଣିଛ ଆସା ତ ତମ ଆଉ ତମେ ଜାଣି ଦଉଛ?
ଏ ଘନିଷ୍ଠ ମିତ୍ର ଆମେ ଜାଣିନୁ କି ଜାଣିବୁ କହି
ନାଇଁ ଆଉଥରେ ଯାଇକି ବତୁୁରେଇଚି ପା ଆଉଥରେ ସାର୍ଟ ବତୁୁରେଇ ଦେଇଚି।
ହୁଁ ହୁଁ ଆ ସେ ସାର୍ କହୁଥିଲେ। କଣ ସାର୍ଟିଫିକେଟ ଦବା କଥା ଆଉ
ଆ ସେ ବା ମୋର ଭୁଲଭାଲ କରିଦେଇଚନ୍ତି।
କଣ ଭୁଲଭାଲ କରିସନ୍ତି।
ଆ ଡେଟ ଭୁଲ ଭାଲ ପକେଇ ଦେଇଚନ୍ତି। ମୁଁ ଜନ୍ମ ହେଇଛି। ଏ ଜନ୍ମଦିନ ଡେଟ ଟା ବା।
ହଁ ହଁ କଣ ପକେଇଛନ୍ତି?
ଆ ମୋ ସହିତ ସାଗର ଭାଇ ଙ୍କ ସେମ ପକେଇଦେଇଚନ୍ତି।
ମାନେ ତାଙ୍କର ଯୋଉଁ ଜନ୍ମ ତାରିଖ ତମର ବି ସେଇ ଜନ୍ମ
ତ ହଁ ହଁ। ଆ କଣ କହୁ କଣ କହିବି ସାର୍ ବା କିଛି କହିହଉନି।
ସାର୍ ବଡ ନା ସେ କଥା ଦେଖିବାକୁ ଯାଇଥିଲେ ଏକା ସହିତ ଜନ୍ମ ହେଇଥିଲେ କାଳେ।
ସେ କେ ହଁ ମତେ ଲାଗୁଛି ପଳେଇଥିବ ନହେଲେ ଆମେ ତାଙ୍କ ପାଖରେ କାଇଁ ଯାଇଥାନ୍ତେ? ସାରା ଗୋଟେ ଭଗବାନ ତମେ ଜାଣିନ କି।
ଈଶ୍ୱର।
ଆମେ ଭାଇ ସବୁବେଳେ ମୁଣ୍ଡିଆ ମାରୁ ସରେ ଙ୍କୁ।
ହଁ ଆରେ ଆମେ ଯୋଉ ମୋର ମନେ ପଡିଲା ଗୋଟେ ଗୋଟେ କଥା ତୁ କାନ୍ତାରା ମୁଭି ଦେଖିବାକୁ ଯାଇଥିଲୁ?
କାନ୍ତାରା ଟୁ ଟା ଦେଖିବା ଯାଇଥିଲି ଯଉଟ ଏବେ
ହଁ ହଁ ଦେଖା ଯାଇଥିଲା?
ହଁ।
କୋଉଠିିକ କି ସିଏ ଆସୁଥ।
ନାଇଁ ଆମର ଗୋଟାଏ ତ ତମେ ଜାଣିଛ ମୁଁ ବି ଜାଣିଛି ହଁ।
ଓହୋ ନାଇଁ ସିଏ ଆସଛନ୍ତି କି ଆମ ସାର୍ ବି ଯାଇଥିଲେ।
ଆ ତମେ ଯାଇଥିଲା ସିଆ ସୁତି?
ହଁ ହଁ ବସିକି ହାତ ଯୋଡିକି ଗଲା ଦେଖୁଛନ୍ତି।
ସେ ହଳ ଟା ମାନଙ୍କର ତା କିଛି ହାଲାଉ କରୁନାହାନ୍ତି ମୋର ଛିଡି ଲାଗେ।
ହୁଁ ହଁ ତଥାପି ମୁଁ ପକଡେ ଫକଡେ ସେ ଚକଲେଟ ଫକୋଲେଟ ପୁର ନେଇଯାଏ ଚୋବାଇ ଗୋଟେ ଗୋଟେ
ଚକୋଲେଟ କଣ ନବ କୁର୍କୁରି ଫୁରିୀ ଖାଇବ କଫି କଫି ପିଇବ ନା
ମୋର ଭିତରେ ଯାହା ସବୁ ସେ କଣ?
ସେ ଭିତରେ କଣ କମ ରେଟ କି ଶହେ ଙ୍କ ଦେଢଶହ ଟଙ୍କା ନେଇକ ଆମେ ଗୋଟେ କିଇୁ ତମେ ନିଜେ କହିଲ।
ହ ନା ଆମ ଏତେ ପଇସା କୋଉଠି କଲେ ଆମ ସେତେ ପଇସା ଥାନ୍ତା ଆମେ ତ ପିିବହାର ଯାଇଥାନ୍ତୁ।
ହଁ ସତ କଥା ପିଭିଆର ମୁଁ ମାତ୍ର ଥରେ ଯାଇକି ଯିବନ ରେ। ହଁ ସେ ଆହୁରି ମାଗଣା ଟିକେଣ ମିଳିଥିଲା ବା। ହଁ ମତେ ବି ଫ୍ରି ଟିକେଟ ମିଳିଥିଲା। ମୋ ଭାଉଜଜ ଯାଉ ନୁହ ସିଏ ଟିକେ ସିଏ ଇଣ୍ଡଷ୍ଟ୍ରିରେ କାମ କରନ୍ତି ସେି ତାଙ୍କ କ ମାଗାନ ଟିକେରେ ମିଳିଥିଲା।
ଆଛା ଆଉ ଆମର ବା ସେମ ନାନି।
ଆଁ।
ଆମର ବି ସେ ସେ ସାଙ୍କ ଯୋଉ ଭାଇଙ୍କୁଛ ସାରେ ସିଏ ଯିବାର ଥିଲା ମୁ ତ ତାଙ୍କର ଅଲଗା ପରେ ଗୋଗ୍ର ପଡିଗଲା ଜଜ ନା।
ହଁ ହଁ।
ହଁ ତଟେ ଗୋଟେ ପ୍ରୋଗ୍ରାମ ପଡିଗଲା ତ ସେଇଉୁ ତାଙ୍କ ଟିକେଟ ଟା ଆମେ ନେଇଗଲୁ ଆଉ।
ଭଲ କରିଛ।
ସେଇ କଥା ପିିଭିଆର ମାନେ ସେଇଭଳିଆ ମୁଭି ହେଇଥିଲା ବଡ ଲାଗିଲା।
ଆମେ ତ ଓଡିଆ ଫିଲ୍ମ ଦେଖିବାକୁ ପଳେଆଇଥିଲୁ।
କଉ ଫିଲିମି। ପିଭିଆର ରେ ପୁଣି ଓଡିଆ ଫିଲମ ତାମାନୋନ ଟୋଟାଲି ଲସ୍ ହେଇଗଲା।
ନାଇ ମ କଣ ଲୋସ କାଇ ହବ?
ହଁ ସେଇଟା ହେବ ସତ କଥା। ନାଇଁ ଗୋଟେ ସେଇଭଳିଆ ଗୋଟେ ସେଇଭଳି ଗୋଟେ ଦମଦାର ମୁଭି ଗୋଟେ ହେଇଥାନ୍ତା ଗୋଟେ
ଏ ମାଗଣା ଟ ଗଟେ ମୁଲୁଛି ଏତେ ଭଇଲାଉ କଣ ହବ କହିଲ? ଲୋ ତମେ ଯଦି ସେ ମୋ ଜାଗାରେ ବୋକଚା ହେଇଥାନ୍ତା କେମିତି ହେଇଥାନ୍ତା କହିଲ।
ଆ ସିଏ ହା ସିଏ ଭାଇ ମସାଇତ ଥରେ ଲାଗିଲା ଆମେ ଯୋଉ କଲେଜରେ ପଢୁଥିଲୁ ସେକେଣ୍ଡର ରେ ମୋ ସହିତ ବାରମ୍ବାର ଲାଗିଲେ କହିଲେ ଚାଲ ନାଇଁ ଯିବା ଯିବା କେମିତି କଣ କରିବି ମୁଭି ଗୋଟେ ଦେଖିବାକୁ ଯିବା ମୁଁ କେବେ ଆଜି ପର୍ଯ୍ୟନ୍ତ ମୁଭି ଯାଇନି ପୁରା କାନ୍ଦି ପକେଇଲେ ହ କହିଲ ପଇସା ମୁଁ ଦେବି। ପଇସା ମୁଁ ଦେବି କେତେ ଟଙ୍କା ଶହେ ଟଙ୍କା ମୁଁ ଦେବି ଚାଲ ମୁଁ କହିଲି ଶହେ ଟଙ୍କା ଜଣଙ୍କା ଟିକେଟ ହବନି ଶହେ ଟଙ୍କା ମତେ ସେ ଦେଖହୁଛନ୍ତି।
ସଉଡା କ ଟିକେଟେ ମିଳିବ ତାଙ୍କୁ କିଏ ପାଠ ପଢିଲା। ହଁ ଦି ଜଣଙ୍କୁ ଶହେ ଟଙ୍କା ତାଙ୍କୁ ମାଡ ଖାଲି ଅଭାବେ।
କହୁନ୍ତି ମୁଁ ଶହେ ଟଙ୍କା ଦେବି ତମେ ଚାଲିଲ ତମର କୋଣ ଅଛି ଏମିତି ଖ କହୁହନ୍ତି ମାନେ ମୁଁ କିଛି ମନେ ଭାବୁଛି ତାଙ୍କ ଗଁରେ କିଏ ଦେଖଥିଲା ମୁଭି ଆଗେ
ଦେଖିନ ଯ ତମକୁ ଜିଦି ଧରିଥିଲେ।
ହୁଁ ତାପରେ ଆମେ ଯୋଉ ଆମେ ଯୋଉ ଗ ତାପରେ ମୁଭି ମୁଭି ହେଲା ମୁ କହିଲି ମୁଭି ଯିବୁ ଯେ ପଇସା ଏତିକି ଏତିକି ନାଗିବ ସେ କହିଲ ନାଇଁ ଥାଉ ମୁଭି ଦେଖିଆ ନି ଫୋନରେ ଦେଖିଦବା।
ଉ ତାହେଲେ ମୁଁ ଜାଣି ପାରୁଛି ତାଙ୍କ ଗୁଣଟା କେମିତି କଣ।
ହୁଁ।
ତାପରେ ଯୋଉ ମୁଁ ଯୋଉ କହୁଥିଲି ଆମ ସେଇ ଓଡିଆ ଫିଲ୍ମ ଦେଖିବାକୁ ଯାଇଥିଲୁ ଆଉ ମନ ପଡୁନି ନାଁ ଟା କଣ?
ବୋଉ ବୁଟୁ ଭୂତ।
ବୋଉ ବୁଟୁ ଭୂତ ତ ଆମେ ପଳେଇଥିଲୁ ଆମର କେଶରୀ। ଏଇଟା ପଇସା ଦେଇକି ଯାଇଥିଲୁ। ତମେ ରବିବାର ଦିନ ଯାଇଥିଲ କି? ନାଇଁ ଆମେ ଏବେ ଆମେ ଏତେ ନୁହଁ। ଆମେ ରବିବାର ଦିନ ଦେଖିକି ଯାଉ।
ଓହୋ କିଛି ଦିନ ପରେ ଗଲ କିନ୍ତୁ ଫିଲ୍ମଟା ବଢିଆ ହେଇଥିଲା ଲାଷ୍ଟ ଯୋଉ ହ ହଁ ଲାଷ୍ଟ ଯୋଉ ଅପରିଜିିତାର ଯୋଉ ସେଇ ଯୋଉ ସିନ୍ ଟା ନୁହଁ ଅପରିଜିତାର।
ଯୋଉ ବୋବେଇବ ସେଇ ସିନ୍ ଟା ବଢିଆ ଲାଗିଲା।
ନାଇଁ ମଝିରେ ଯୋଉ ଲା ଯୋଉ ଲାଷ୍ଟ ଆଡକୁ ଟିକେ ଯୋଉ ମଝିରେ
ହୁଁ।
ସେ ଟିକେ କାଟୁନୁ ଭଳିଆ କରିଦେଲେନି। ସେ ସେ ଟିକେ ଟିକେ ଭଲ କରି। ଥିଲେ ବୋଉ ମାନେ ପୁରା ବଲିଉଡ ଲେଭଲ ଫିଲ୍ମ ହେଇଥାଆନ୍ତା ଆମର।
ସେଇ କଥା ନା ଓଡିଆ ଫିଲ୍ମଟା ଗୋଟାଏ ହଉଛି ଖରାପ ଗୁଣଟା ହଉଛି ସେଇ ଗୋଟା। ସେ ଷ୍ଟାର୍ଟ ଟା ଭଲ ଏଇଆ କରିଦେବେ କିନ୍ତୁ ଲାଷ୍ଟ ଯୋଉ ଏଣ୍ଡିଙ୍ଗ ଟା। ସେଟାକୁ ଭଲ ଏଇଆ କରିପାରିବେନି।
ଅ ମ୍ ଆଉ କଣ କରିବା କମ୍ ବଜେଟରେ ଯାହା ହେଇ
କଣ ବଜେଟ ମାନେ କଣ ଗୋଟେ ଭାବିଚିନ୍ତି ଗୋଟେ କରିବା କଥା ତେମେ ଗୋଟେ ହିରୋକୁ ଗୋଟେ ଉଡଉଚ ତା ମାନେ ସେ ପୁଣି ଉଡୁଚି ଜଣା ପଡିଯାଉଚି ଯେ ସେମିତ ତା ଡୋର ନଗେଇକି ଉଡା ହଉଚି। ତାକୁ ଜଣା
ହଁ ସେ ଏତେ କଥା ଧରନି ଧରନି।
ତାପରେ ବି ବାବୁସାନକୁ ଧର୍ମା ପ୍ରଡକ୍ସନ ତରଫରୁ ମାନେ ଅଫର ଆସିଥିଲା କି। ତମର ଯଉ ଗୋଟେ ରିମେକ୍ ବନେଇବା ଆମେ ସିଏ ବି ହଁ ସିଏ ଧର୍ମା ପ୍ରଡକ୍ସନ ନାଁ ଶୁଣୁ ଶୁଣୁ ସିଏ ସାଙ୍ଗେ ସାଙ୍ଗେ ହଁ ମାରିଦେଲେ।
ହଁ ତାପରେ
ଏବେ ଯଉ ପ୍ରୋଜେକ୍ଟ କାମ ଚାଲିଛି ବନା ହବ ଆଗକୁ।
ମାନେ ଚାଲଚି ନା ମଝିରେ ରହିଯାଏ ଶୁଣିଥିଲି।
ହୁଁ କିନ୍ତୁ ବାବୁସାନଙ୍କୁୁ ବାବୁସାନକୁ ରାଜ୍ୟରୁ ପୁରସ୍କାର ମିଳି ସାରିଛି ମାନେ ଯୋଉ ଧର୍ମା ପ୍ରଡକ୍ସନ ତରଫରୁ। ଏଇ ଯୋଉ ଯୋଉ ବୋଉ ବୁଟୁ ଭୂତରେ ମାନେ ଭଲ ଆକ୍ଟିଂ କରୁଥିବାର ପୁରସ୍କାର।
ଭଲ ହଁ ସିଏ ତ ବାବୁସାନଙ୍କ କମ୍ ଆକ୍ଟର।
ହୁଁ।
ତାଙ୍କ ଫିଲ୍ମ ଗୁରା ସବୁ ଯାକ ମତେ ଭଲ ଲାଗେ ପାଖାପାଖି।
ହୁଁ ତାଙ୍କ ଯୋଉ ସେ ପ୍ରାୟତଃ ଭୋଜପୁରୀ ଫିଲ୍ମ ବି କରିଚନ୍ତି।
ହଁ।
ସିଏ, ରିୟା, ତା ମାଆ
ହଁ ତାଙ୍କର ଯୋଉ ଆଗରୁ ଯୋଉ ମୋଟା ହେଇକି ଥିଲେ ତାଙ୍କର ସେଇଠୁ ଯୋଉ କମେଡି ରୋଲଟା ଭଲ ଲାଗେନି ତମେ ନିଜେ କହିଲ ଆ ଏବେ ଟିକେ ପତଳା ହେଇକି ଟିକେ ଭଲ ଲାଗୁ ନାହିଁ ବି ଏତେ।
ମଝିରେ ଯୋଉ ତାଙ୍କର ଗୋଟେ ମୁଭି ଭାରିଲା ବିଦ୍ୟାରାଣ ଯୋଉଟାକୁ ବ୍ୟାନ୍ କରା ହେଇଗଲା।
ହଁ।
ସେଥିରେ ମାନେ ବୋହୁତ ମାନେ ଏମିତିଆ ଏମିତିଆ ସିନ୍ ଥିଲା ସବୁ ଯେମିତି ହଲିଉଡ୍ ଲେବୁଲର।
ହଁ ବା।
ହଁ ତ ସେଇଥିରୁ ବିଦ୍ୟାରଣକୁ ବ୍ୟାନ୍ କରାଗଲା ସେଥିରେ ମାନ ଯୋଉ ଫିଟନେସ୍ କୁହନି କୁହନି ସିସପ୍ୟାକ୍ ବାହାରି ମାନେ ପୁରା ମୁହଁ ଶୁଖି ଯାଇକି ଟାକୁଆ ଭଳିଆ ଦେଖାଯାଉଥୁଲେ।
ଆମର ଯୋଉ ମାରି ହିରୋ ଧନୁଷୁ
ହୁଁ ହୁଁ ହୁଁ।
ତା ନାଁ କଣ? ସିଏ ପ ହଲିଉଡରେ କାମ କଲେଣି।
କୋଉ ମୁଭି?
ତାଙ୍କ ଗୋଟେ ମୁଭି ସେଥିରେ ଅଳ୍ପ ଟିକେନାକୁ ରୋଲ ଅଛି କିନ୍ତୁ ଅଛି ତାଙ୍କର।
ଓହୋ।
ମୁଭି ନାଆଟା ମୁଁ ଭୁଲିଯାଇଛି।
ତାଙ୍କର ଗୋଟେ ଆଗକୁ ଆସୁଚି ଗୋଟେ ବଡ ବଜେଟ୍ ମୁଭି ଏଇ ଯେମତି ପୁଷ୍ପା କେଜି ଏଫ୍ ଯେମିତି ଭାଇରଲ୍ ହେଇନି ଆ ସିଏ ବି ସେମିତି ଭାଇରାଲ ହେବେ ଗୋଟେ ବଡ ବଜେଟ୍ ମୁଭି ତାଙ୍କର ଆସୁଚି।
ନାଇଁ ମୁଁ ଟିକେ ଆମର ପ୍ରଭାସ ଭାଇକି ଅନେଇଚି ତାଙ୍କର ସାଲାର୍ ଟୁଟାକୁ
ତମେ ସାଲାର୍ ଟୁକୁ ଅନେଇଚ ମୁଁ ସ୍ପିରିଟଟାକୁ ଅନେଇଚି ସ୍ପିରିଟଟା କେମତି ମାନେ କୋହୁଚି ସ୍ପିରିଟ୍ ମାର୍କେଟ୍ ଫାଡ଼ିଦବ।
ସେ ମାର୍କ୍-ଆ ଯାହାହେଲେ ବି ତମେ ନିଜେ ଦେଖ ସାଲର୍ ଯୋଉଠି ଅଟକେଇ ଚି ଯୋଉ ଜାଗାରେ ତମକୁ ବି
ନାଇଁ ମତେ ଇଚ୍ଛା ହୋଉଚି ଦେଖିବାକୁ କଣ କି ମତେ ସାଲାରର ମୁଁ ଏତେ ବଡ ଫ୍ୟାନ୍ ନୁହଁ ବୁଝଚ ତ। କିନ୍ତୁ ସାଲାର ମୋର ଦେଖିବାକୁ ଇଚ୍ଛା ଅଛି।
ନାଇଁ ନାଇଁ ତମେ ନିଜ କୁହ ମାନେ ଗୋଟେ ଡାଇରେକ୍ଟର ଗୋଟେ ଏମିତି ଫିଲ୍ମ କରିବା କଥା? ଆଉ ଆମର ଏପଟେ ଯୋଉ ବଲିଉଡରେ କରୁଚନ୍ତି
ମୁଁ ବି ଚାହୁଁଚି ଦି ସାଙ୍ଗ ଭିତରେ ମାନେ କଣ ହେଲା କଣ ନେହିଁକି କେମତି ଆଗ
ହଁ ତାପରେ ଯୋଉ ତା ସାଙ୍ଗ କରି ସେ ରାଜା କରେଇଦେଇଚି। ସମସ୍ତଙ୍କର ଲଢେଇ ଭାବୁଥା ସେ ଯୋଉ ସିନଟା ହେଇଥିବ
ହୁଁ ତାପରେ ତା ସାଙ୍ଗ ନିଜେ ବି କୋହୁଚି ଆଜି ପର୍ଯ୍ୟନ୍ତ ଦେବାକୁ କେହି ହରେଇ ନାହାନ୍ତି।
ହଁ।
ତା ତୁ ନିଜେ ଦେଖୁନ ସେଇ ଯୋଉ ଯୋଉ ଗନଟା ଯୋଉ ବଡ ଯୋଉ ତୋପ ଭଳିଆ ସେଟା ଯୋଉ ଦେବା ନିଜ କାନ୍ଧରେ ଉଠେଇ ଆଣୁଥୁଲା ସେ ଏକା ଉଠେଇ ଆଣିଦଲା କିନ୍ତୁ ଇଏ ଯୋଉ ଚାରି ଜ ପାଞ୍ଚ ଜଣ ମିଶିକି ବି ତାକୁ ଉଠେଇ ପାଇଲେନି।
ଭାବୁଥାଅ ଆଉ ଇଏ ବଢିଆ ଜାଗାରେ ରଖିଚି କି
ହୁଁ ମଜା ଲାଗେ ଦେଖିବାକୁ କିନ୍ତୁ ମୁଁ ଏତେ ମାନେ ମାନେ ସାଲାରଟା ଏ ଏତେ ଭଲ ଲାଗିଲାନି ମାନେ ଭିତୁରୁଆଟା ସେ ହିରୋଇନ କଣ ତା ମାଆ କଣ।
ନା ସେ ଟିକେ ଆ ହିରୋଇନ ଗୁରା କଣ ଆଟିଙ୍ଗ୍ କରନ୍ତି
କିନ୍ତୁ ପ୍ରଭାସ ଭାଇ ପ୍ରଭାସ ପ୍ରଭାସ ଭାଇ ବଢିଆ ଲାଗିଲା। ଆଉ ବାହୁବଳୀ ତ ମାନେ ମୁଁ କୋହୁଚି ତା ପାର୍ଟ ଥ୍ରୀ ଏବେ ବି ଭାର କର ସିଏ ଯୋଉ ମୁଭି ଚାଲୁଚି ହୋଉ ମାନେ ଯେଡ ଯୋଉ ଷ୍ଟାର୍ ହୋଉ ଯେଡ଼େବଡ ମୁଭି ଥାଉ ସବୁ ଜାକ ଫ୍ଲପ୍ ହେଇଯିବ ମୁଁ କୋହୁଚି। ବାହୁବଳୀ ଥ୍ରୀ ଯଦି ବାହାରିଲା ସେମାନଙ୍କର ସବୁ ଜାକ ଫ୍ଲପ୍ ହେଇଯିବ।
ସେଇ ଏନିମେସନ୍ ଭଳିଆ କଣ କରୁଚନ୍ତି ପା ବାହୁବଳୀ ଥ୍ରୀଟାକୁ। ବାହୁବଲୀ ଗୋଟେ କଣ ନୂଆ ପାର୍ଟ୍ ଆଉଚି ଆଁ
ହେଗୁରା ମତେ କାଇଁ ଏତେ ଭଲ ଲାଗୁନେଇଁ।
ନାଇଁ ମତେ କାଇଁ ଲାଗୁଚି ଭଲ ଲାଗିବ ଏଇଟା। ଭାଇ କଣ ଯୋଉ ଯେତେବେଳେ ମରିଯିବେନି ବାହୁବଲୀ
ହୁଁ।
ସ୍ୱର୍ଗ କୁ
ହୁଁ ସେଇଠି ଇନ୍ଦ୍ରଙ୍କ ସହିତ ଲଢ଼ିବେ ଆଉ।
ହ ହଁ ନାଇଁ ଇନ୍ଦ୍ରସଙ୍ଗ ଲଢିବେ ନା ନା ସେ ନର୍କକୁ ଯିବେ, ସ୍ୱର୍ଗ କୁ ନୁହଁ।
ହୁଁ ହୁଁ।
ନର୍କକୁ ଯିବେ, ତାଙ୍କୁ ଇନ୍ଦ୍ରକ ମାରିବାକୁ ଆସିବେ, ତାଙ୍କୁ ସେଠି ର ରକ୍ଷା କରିବ, ଇଏ ଗୋଟେ ରାକ୍ଷସ।
ହୁଁ ହୁଁ।
ତାପରେ ଇଏ ଯୋଉ ଶିବଙ୍କୁ ପୂଜା କରିକି ପାୱାର ପାଇବେ ଆଉ
ଓହୋ ହ ହଉ କେତେବେଳେ ଦେଖିବାକୁ ଯିବା ଆଉ। ସମୟ ମିଳିଲେ ଆମେ ରହିଲୁ ଆଉ